ହାଲୋ।
ହଁ କଣ କରୁଛୁ?
ଏ ଏଠି ବହୁତ ବର୍ଷା ହେଇଛି। ହୋଇଛି ମୁଁ ବସିଛି ବସିକି ଦେଖୁଛି ବିଜୁଡି ଏତେ ଜୋର ଜୋରରୁୁ ମାରିଲା। ଆମେ ସମସ୍ତେ ଡରିକି ଘର ଭିତରକୁ ଆସିକି ବସି ଯାଇଛନ୍ତି।
କେତେ ଜୋରରେ ପବନ ବିଜୁଳି ଘଡଘଡି ପାଣି ଏତେ ବର୍ଷିଲାଣି।
ନା ଆଉ ଆମ୍ବ ସବୁ ଏତେ ସାରା ଆମ୍ବ ମୁଁ ଚୁଇଁ, ଚୁଇଁ ଘିଣିକି ଆସିଲି।
ହୁଁ ମୋ ପାଇଁ ରଖିଥିବୁ।
ହୁଁ ହୁଁ ରଖିଥିବି ତମେ ଆସିକି ଖାଇବ?
ହଁ, ଏବେ ତ ଏ ଏଠି ତ ବ ସେ ହେଲା ମାନେ ବଢିଆ ଧାନ ହବ। ଏବେ। ଧାନ ସବୁ ବୁଣା ହେଇଛି। ତମ ସେଠି ବିଲରେ କଣ କଣ ନଗା ହେଇଛି?
ଧାନ ଏସବୁ ବୁଣା ହେଇଛି। ଏବେ ବାଇଗଣ ଆଉ ଏସବୁ ବାଇଗଣ ଆଉ ଟମାଟର ଏଇ ସବୁ ଲଗେଇବେ।
ହୁଁ ନା ଆମ ୟାଡେ ଜହ୍ନି, ପୋଟଳ କାକୁଡି। ହଁ, ଆମ ଇଆଡେ ସବୁ ଉୁଁ ନଗା ହେଇସାରିଲଣି। ମାନେ ଗଛ ଏବେ ଛୋଟ, ଛୋଟ ଛୋଟ, ଛୋଟ ଅଛି।
ହଁ, ଆମ ଟେ ବି ସେଇ ସେ ବି ସେଇ ସବୁ ଲଗଉଥିବେ ମୁଁ, ମୁଁ ଆମ ଘରେ ତ ଚାଷ ହଉନି ମୁଁ କେମିତି ଜାଣିବି? ତମ ଘର ଚାଷ ହଉ
ହଁ, ହ୍ୟାଲୋ।
ହଁ, ହଁ।
ହଁ, ହଁ ମୁଁ ଭାବିଲି କ ଗଲା କଣ ହଁ ଶୁଭ ଯାଉ ମୋ କଥା ଶୁଭ ଯାଉନି ହ୍ୟାଲୋ।
ହଁ, ହଁ ତମ କଥା ବି ମତେ ଶୁଭା ଯାଉଛି।
ହଁ।
କହୁନ? ଆଉ ତ ସେ ସେଆଡେ ସେଆଡେ ତ ହଉଚି ଯାଇକି ତୁ ଖାଇପାରିବ ନା?
ହଁ ଆଉ ଆମ ୟାଡେ ବାଦାମ ସବୁ ହେଇଥିଲା। ସବୁ ଓପାଡା ଓପୁଡି ସରିଗଲାଣି ବିକ୍ରି କରି
ହଁ ଆ ଆମ ଆଉ କ୍ଷେତ ସବୁକୁ ବି ପୁରା ଚଷି ଦଉଛନ୍ତି ତିନି ଚାରି ଥର ଚଷି କେବେ ଧାନ ଲଗେଇବେ। ଭଲ ଧାନ ହେବ ସେମାନେ ଏବେ ବର୍ଷ ପଡୁଛି ବହୁତ ଭଲ ଧାନ ହବା? ହଁ, ହଁ ଲଗା ହେଇଯାଇଛି ହଁ, ହଁ ଲଗା ହେଇଯାଇଛି।
ହଁ, ହଁ ଆଉ ଏବେ ତ ବଢିଆ କିଏ? ମୌସମ ଟା କିଏ? ଭାରାତ ବର୍ଷା ପଡୁଛି ଆଉ ଏଇଥିରେ ତ ପକୋଡି, ଫକୋଡି ଖାଇବାର ଭାରି ମଜା ଆଉ ଭାଜି ଭଜା ଭଜି ସବୁ ଖାଇବା ବଢିଆ ମନ
ମୁଁ ମାଆଙ୍କୁ କହିବି ଫ୍ରେଞ୍ଚ ଫ୍ରାଇଜ ଟା ବନେଇବ ସେଇଟା ବହୁତ ଟେଷ୍ଟ ଲାଗେ ତମେ ବି ଆସ ଆମ ଘରକୁ ଖାଇବା ବଢିଆ, ବଢିଆ ଜିନିଷ ତିଆରି କରି ଖୋଇବି।
ହୁଁ ଆଉ ତମେ କିଛି ଗ ଗଛ ନଗେଇବା ଶିଖିଛ ନା ଗଛ ନଗଉଛ ନା?
ହଁ ଖୁଡି ଗଛ ଲଗେଇଥିଲି ସେ ଗଛ ଟା ଯେତେଥର ଲଗଉଛି ସେ ମରି ଯାଉଛି। ଫୁଲ ଗଛ ବି ଦିଟା ଲଗେଇଥିଲି। ତାକୁ ବି ଏ ଯୋଉ ଛେଳି ମାନେ ଆସିକି ଖାଇଦେଲେ।
ହଁ, ମୁଁ ଲଗେଇଛି ଲଙ୍କା ଗଛ। ଆଉ ଭଣ୍ଡା ଗଛ ଆଉ ବୋଇତାଲୁ ଗଛ। ଆଉ ଇଏ ଆଉ ଗୋଟେ କଣ? ଲଙ୍କା ଗଛ। ଲଙ୍କା ନା କରଲା ଗଛ ଆଉ ପୋଦିନା ଗଛ ଲଗେଇଥିଲି। ସେଟା ମୋ ଭାଇ କଣ କଲ ନା? ଛିଣ୍ଡେଇଦେଲା ସବୁ। ସେ ଗୋଟେ ଗୋଟେ ଗଛ ଅଛି ସେ ହବ କି ନାଇଁ କିଏ ଜାଣ? ଫେ ଆଣିକି ନଗେଇବାକୁ ପଡିବ।
ହଁ ଆଉଥରେ ଲଗେଇଦବା।
ହଁ ଦେଖିବ ଆଉ ଥରେ ଲଗେଇବାକୁ ପଡିବ ଆଉ
ଏ ଏ ଏଠି ତ ମୁଁ ପୁରା ଏକୁଟିଆ ହେଇଯ କି ବୋର ହେଇଯାଉଛି ସମସ୍ତ ସମସ୍ତେ ନିଜ ନିଜ ମାମୁଁ ଘରକୁ ପଳେଇ ଯାଇଛନ୍ତି। ଆଉ ଏ ଗରମ ଦିନ ଯିବ ଫେ ଇ ସ୍କୁଲ ଖୋଲିବ ସମସ୍ତେ ଆସିବେ। ଆମ ସାଙ୍ଗ ମାନେବି ତାଙ୍କୁ ତାଙ୍କ ଘରକୁ ପଳେଇ ଯାଇଛି। ମୋ ଅଜା
ତମର କଲେଜ କେବେ ଖୋଲା ହବ କି?
ମୋବାଇଲ ଦେ ଆଁ ମୁଁ ଜାଣିନି?
ଆମ ୟ୍ୟାଦେ ତ ସତର ତାରିଖ କ କହିଥିଲେ ଏ ତ ପ୍ରବଳ ଗରମ ଲାଗୁଛି। ଗରମ ପଡୁଛି ଯେ ସେ କହୁଛନ୍ତି ତିରିଶ ତାରିଖ ପର୍ଯ୍ୟନ୍ତ କଣ ଛୁଟି ହେଇଯିବ ନା କଣ? କେ ଜଣା?
ହୁଁ ଦେଖିବା କୋଉଦିନ ଖୁଲୁଛି ଯୋଉଦିନ ଖୋଲିବା ସେଇଦିନ ଯିବା ଆମେ ଆଉ କଣ?
ହୁଁ ଆଉ ତମର ମା ର ଦେହ ଭଲ ଅଛି।
ହଁ ମୋ ମାମ ଆମ ଘରେ ସମସ୍ତଙ୍କ ଦେହ ମାନେ ଅଛି ସମସ୍ତଙ୍କ ଦେହ ଭଲ ଅଛି।
ଆଉ କଣ ଡ୍ରେସ ଆଣିବା ପାଇଁ ଯିବା କଥା ନା?
ହଁ ଏ ବିିଜୁଳି ଏତେ ଯାଇଥାନ୍ତି ଯେ ସେ ତ ବିଜୁଳି ମାରୁ ଆଉ ବା ବାପା କହୁଛନ୍ତି ଆରଇଏ ହିଁ।
ଟପର।
ଆର ରବାରେ ଯିବେ କହୁଛନ୍ତି ହଁ ମୁଁ କହିଲି ଏବେ ଏ ଯା ଏବେ ତ ଟାଙ୍କ ପ୍ଲାଣ୍ଟରେ।
ଓହୋ ସେ କଣ ଅଫିସର ଅଛନ୍ତି ନା କଣ ଅଛନ୍ତି?
ମୁଁ ଜାଣିନି ମୋ ବାପା ମା ମୁଁ ସେ ସବୁଳେ ସେଗୁଡଆ ସବୁ କିଛି ପଚାରୁନି?
ହଁ ହଁ। ଆଉ
ଆଉ ଏତେ ଜୋର ବର୍ଷ ହଁ ଆସି ବସିକି ମୋବାଇଲ ଦେଖୁଛି। ତାର କିଛି କାମ ନାହିଁ ସେ ମୋବାଇଲ ଦେଖିବା ଆଉ ନହେଲେ ତୁ ଏ ଲାଇନ ଆସିଲେ ଲାଇନ ପଳେଇ ଯାଇଛି ମୁଁ ପଢେଇବି ତାକୁ ଲାଇନ ଆସିଲେ। ଏତେ ଯୋର ବର୍ଷା ହଉଛି। ଏତେ କମି ଯାଇଛି ସବୁ ଏ ବିଜୁଡିକ ରହି ରହିକି ମାରୁଛି ମୁଁ କହିଲି ବାପା ଚାଲ ଆମେ ଯିବା। ନେଇକି ଆସିବା ଡ୍ରେସ। ମୁଁ ଡିଜାଇନ କରିବି ଆଉ ଆର ରବାରରେ ଆଣିଲେ ଆଉ ଫେର୍ ଏତେ ପଡିବ ବାପା କହିଲେ? ଦେଖିବା ଦେଖିବା ବିଜୁଳି ସରୁ।
ହଁ ଚଡ ଚଡି ମାରୁୁଛି ଥାଉ ନହେଲା ଆର ରବବାରକୁ ଆଣିବା ଆଉ ଏତେ ଚଡଚଳି ମାରୁଛି ଏଠି ବି ଆମର ଚଡଚଡି ମାରୁଛି।
ଦେଖିବି ସାତଟଟାରେ ଯେବେ କମ ହେଇଯିବ ଯିବା। ବାପାକୁ ନେଇକି ଯିବି ମା ସାଙ୍ଗରେ ପଠେଇବି ମୁଁ। ଯିବିନି ଏତେ ରାତିରେ ମତେ ଡର ମାରିବ। ମୋ ବାପା ସାଙ୍ଗ ବାପା କୁ ମା ସାଙ୍ଗରେ ପଠେଇଦେବି।
ଆଉ ପକୁଡି ଏସବୁ ଖାଇଲ?
ନା ମା କୁ କଇମି ସେ ତିଆରି କରିବେ ତାପରେ ଏବେ ପା ମୁଁ ଆ କଥାବାର୍ତ୍ତା କରୁଚି ଲାଇନ ନାଇଁ ପୁରା ଅନ୍ଧାରରା ହେଇଯାଇଚି ଘର ଟା। ଆମର ଇନଭେଟର ନାହିଁ ସେଥିପାଇଁ ଅନ୍ଧାର ହେଇଯାଇଚି। ତମ ସାଙ୍ଗରେ ଗପୁଚି ଆଉ କଁ।
ହଁ ମୁଁ ଭାବୁଥିଲି ଏତେ ଦିନ ହେଲାଣି କଥା ହେଇନି କଥା ହେଇଯାଅ ଆ-ଆଉ ଗୋଟେ ସାଙ୍ଗ ଆଜି କଲ୍ କରିଥିଲା। ଆ କହିଥିଲା ତୁ କଣ କରିଛୁ କୋଉଠି ଯାଇଥିଲୁ ମୁଁ କହିଲି ସେ ୱାଟର ପାର୍କ ଯାଇଥିଲା ସେ କଥାଟା ସେ ସବୁ କହିଥିଲା ମୁଁ କହିଲି ତମ ବିଲରେ ସେଠି କଣ କଣ ହଉଚି ସିଏ କହିଲା ଏଇ କାକୁଡ଼ି ଜହ୍ନି ଉଁ ବୋଇତାଳୁ ଏଇ ସବୁ ହେବ ଆଉ କଣ ମୁଁ କଣ ଜାଣିଚି ସିଏ କହିଲା। ମୁଁ କହିଲି ହଉ ହଉ ଆଉ ସେ ଦି ତିନିଟା କାହାଣୀ ମତେ ଶୁଣେଇଲା ମତେ ତାର କାହାଣୀ ସବୁ ତୁଣୀକି ବହୁତ ମଜା ଲାଗିଲା। ଆଉ ମୁଁ ବି ତାକୁ କହିଲି ଗୋଟେ। ଆଉ ଏ ଏମିତି ଏମିତି ସିଏ ଆଉ ମତେ କଥା କଲା ମୁଁ ୱାଟର ପାର୍କ ଯାଇଥିଲି ବଡ ବଡ ଝରଣ ସବୁ ଦେଖିଲି। ରେ ବୁଲି ବୁଲିକି ଖେଳି ଖେଳିକି ଖାଇ ପିଇକି ଆସିଲା। ତାକୁ ଗୁପଚୁପ୍ ବହୁତ ପସନ୍ଦ। ଆ ଖାଇ ପିଇକି ଆସିଲା ମୁଁ କହିଲା ତୁ ଯାଇନୁ ମୁଁ କହିନି ନା ନା ମୁଁ କୋଇଠି-କୋଉଠି ଯାଇନି। ଏ ଆଉ ଗରମରେ କୋଉଠି ଯାଇବାକୁ ମନ ଲାଗୁନି।
ତମର ପା ପ୍ଲାନିଙ୍ଗ୍ ଥିଲା ସେ ପୁରୀ ବୁଲିବା ପାଇଁ?
ହଁ ପୁରୀ ବୁଲିବାର ପ୍ଲାନିଙ୍ଗ ଥିଲା ନା ମୁଁ ଯାଇକି ବୁଲିକି ଆସିଲି ବହୁତ ମଜା ଆସିଲା ପୁରୀରେ। ମୁଁ ଆଉ ଗୋଟେ ସାଙ୍ଗକୁ କହିଥିଲି। ସିଏ କହିଲା ମତେ କାହିଁକି ନେଇକି ଗଲୁନି? ମୁଁ କ ହଁ ତୋତେ ନେଇକି ଯିବା ଯେ ଯେ ଟିକେ ଲେଟ୍ ହେଇଗଲା ବୋଲି ସେଥିପାଇଁ ମୁଁ ଜଲଦି ପଳେଇ ଯାଇଥିଲି। ଯିବି ସେଏ କହିଲା ହଉ। ସେଏ କହିଲା ଆ ମୁଁ ମୋ ବାପା ମାଙ୍କ ସାଙ୍ଗରେ ଯାଇଥିଲି। ଆମ ଆହୁରି ପିଇସୀ ପିଇସା ସବୁ ଥିଲେ ସେ ତାଙ୍କ ସାଙ୍ଗରେ ଯାଇଥିଲି। ସେ ଗଲେ ଆମେ ଫିଷ୍ଟ ମିଷ୍ଟ କ ଭାତ, ଡାଲି, ପନିରି ତରକାରୀ
ତିଆରି କରିଲ ନା ହୋଟେଲ ଖାଇଲ?
ନା ନା ଆମେ ତିଆରି କଲୁ ମଜା ଆସିଲା ତିଆରିବାରେ ଗୋଟେ ଗୋଟେ ଜିନିଷ ମା ତିଆରି କଲେ। ଆଉ କୁ ଆଉ ମାଉସୀ ବି ତିଆରି କଲେ। ଆମେ ଖାଇଲୁ ସେତ ହଁ। ଗ୍ୟାସ୍ ନେଇକି ଯାଇଥିଲୁ। ଆଉ ଗାଡି ରେ ବସିକି ଆମେ ଗୀତ ମୀତ ବଜିଇଲୁ କୋଲଡ୍ରିଙ୍କ ଥଣ୍ଡା ଏ ସବୁ ପିଇଲୁ ମଜେସେ ସେ ଆ ସିଲୁ। ଆଉ ସିଏ ଯାଇଥିଲା ସିଏ ବି ବି ଗୋଟେ ଗାଡିରେ ଯାଇଥିଲା ତାଙ୍କ ପରିବାରରୁ ସମସ୍ତେ ଗଲେ ମଜା ଆସିଥିଲା ତାଙ୍କୁ ବି। ଆଉ ଆଉ ଆଉ ଗୋଟେ ସାଙ୍ଗ କହିଥିଲା ମୁଁ ଯାଇ ଥିଲି ପିକନିକ ଆଉ ଗୋଟେ କଲକତା ଯାଇଥିଲା ଏମିତି ଯେ କେତେ ସାଙ୍ଗ କ ଥିଲେ କେତେ ମଜା ଆସିଲା ତାଙ୍କୁ ସେମାନେ କହୁଥିଲେ। ଆଉ ଗୋଟେ ସାଙ୍ଗ କଲକତା ଯାଇକି ଡ୍ରେସ ସବୁ ଆଣିଥିଲା।
ହୁଁ।
ହୁଁ।
ହଁ ହଁ ଆମେ କୁଆଡେ ଯାଇନୁ ଆମେ ଯିମୁ ଡିସେମ୍ବର ମାସରେ ଯିମୁ ସେତେବେଳେ ଶୀତ ଦିନ ଥିବ ସେ ଯିମୁ ଏ ଖରାରେ ବା ଘରୁ ବାହାରି ହଉନି। ଏ ଖରାରେ ଯାଇକି ମୁଣ୍ଡ ଖରାପ ହେଇଯିବ କିଏ ଯିବ ଏ
ହଁ ଯେବେ ତମେ ଯିବ ଆଉ ଥରେ ମୁଁ ପଳେଇ ଯିବି ଆଉ କଣ?
ହଁ ହଁ। ଆମ ସାଙ୍ଗରେ ପଳେଇବ। ହଁ ହଁ ମୁଁ କହିଦେବି ମାକୁ ସେ ଯିବ ବୋଲିକି ମୋ ସାଙ୍ଗ ଯିବ ଆଉ ନେଇଯିବ ଆଉ। ହଁ ତମେ ଏକୁଟିଆ ଯିବ ନା ତମ ମାକୁ ନହେଲେ ଗୋଟେ ପ୍ଲାନିଂ କରିବା ସମସ୍ତେ ପଇସା ଦେଇକି ଗୋଟେ ଗାଡି ରିଜର୍ଭ କରିନେବା ଆ ସେଇଥିରେ ସମସ୍ତେ ବସିକି
ହୁଁ ହୁଁ ହଁ ସେମିତିଆ କରିବା।
ଏକୁଟିଆ ଦେଲେ ଗୋଟିଏ ଲୋକ ଦେଲେ ସେ ବାଧିବ ସମସ୍ତେ ଦେଲେ କାହିଁକି ବାଧିବ?
ଗୋଟେ ବଡ ବସ୍ କରିଦେଲେ ଗୋଟେ ବସ୍ କରିଦେଲେ ଆ ମାନେ ଆ କେମିତି କରିବା କହନି? ଆ ତମେ ତମ ବାପା ତମ ପରିବାର ପୁରା ଆମେ ମୁଁ ମୋ ପରିବାର।। ସିଏ ସ୍ଥାର ପରିବାର ଏମିତି ଏମିତି କରି ସମେ ସମେ ନିଜ ନିଜ ପରିବାର ସାଙ୍ଗରେ ପଡେଇଯିବା ବୁଲିବା ଏଥର ଦେଖିବା କୋଆଡେ ଯାଉଛୁ ଆମେ? ସବୁଆଡେ ତ ବୁଲି ବୁଲିକି ପଳେଇ ଆସିଛି। ଆଉ କଣ କୁଆଡେ ଦେଖିବା କୁଆଡେ ଯାଇ ଗଲେ?
ହୁଁ ହୁଁ।
ହାଇଦ୍ରାବାଦ ଯାଇଛ?
ନା ନା ଯାଇନି ଶୁଣିଛି। ମୁଁ କେବେ ହାଇଦ୍ରାବାଦ ଯାଇନି।
ନା ମୁଁ ବି କେବେ ଯାଇନି ଦେଖିବାଯେ ସେଇଆଡେ ଯିବା।
ହାଇଦ୍ରାବାଦ ସେଠି ଯାଇକି କୋଉଠି ହୋଟେଲରେ ରହିବା। ବହୁତ ପଇସା ଖର୍ଚ୍ଚ ହବ।
ହଁ ଏ ତ ସେଇଟା ଠିକ କଥା। ସେଠାରେ ବହୁତ ବଡ ବଡ ଚାରମିନାର। ସଣ୍ଡେ ମାର୍କିଟ୍ ଏ ସବୁ ବି ଅଛି ବହୁତ ମଜା ଆସି ତ୍ ଅ ନହେଲେ ଏ ଗେ ହୋଟେଲରେ ରହିଲେ ଏଟା ବହୁତ ଖର୍ଚ୍ଚ।
ହଁ। ଏତେ ଦୂରକୁ ନ ଯାଇକି ଏଇ ପୁରୀ ଆଡକୁ ପଳେଇବ ଆଉ।
ହଁ ଦେଖିବା ପୁରୀଆରେ ପଳେଇବା କି ଚାଷ ଆମ ଆମର
କାନ୍‌ନ୍‌ ଏଇ ସବୁ ଦେଖିବ ଯାଇକି ଆଉ।
ହଁ ଏସବୁ ଦେଖିବ ଆଉ କଣ ଦେଖିବ କି? ହଁ ଏଇ ସବୁ ନ ଦେଖି କଣ ଦେଖିବା କି?
ହଁ। ଆଉ
ଦେଖିବା ଯିବା। ଆଉ ମୁଁ କହୁଥିଲି ଏ ଯାଉଛି ମାଙ୍କୁ କହିବି ଫ୍ରେଞ୍ଚ ପ୍ରାଇସ୍‌ ଟିକେ ତିଆରି କରିବେ। ମୋର ବହୁତ ଜୋର ମନ ହଉଛି।
ତମ ଘର ଟା ପାଖରେ ରହିଲେ ନା ମୁଁ ଯାଇକି ଖାଇଥାନ୍ତି।
ହଉ ଆଉ ଥରେ ତିଆରି ଗଲେ ବର୍ଷା ଦିନ ଅଂ ଆମ ଘରକୁ ଆସିବ। ଆ ଏତେ ଜୋରରେ ଖାସ
ଏତେ ଖାସ କଣ?
ଥଣ୍ଡା ଧରି ଦେଇଛି ମତେ। ହୁଁ ମୁଁ ଆଜି ବହୁତ ଲେଟ୍ ରେ ଗାଧେଇଲି ନା। ସେଇଥିପାଇଁ ଥଣ୍ଡା ଧଉଛନ୍ତି ମୁଣ୍ଡ ଏତେ ବିନ୍ଧୁଛି ମୋରଉ ବହୁତ ଜୋର। ଦରଜ ହଉଛି ମାଙ୍କୁ କହିବି। ମୁଣ୍ଡ ବହୁତ ଜୋରରେ ବିନ୍ଧୁଛି। ଆଉ ନାଁ ହେତୁ ଭାଇ